ସାଙ୍ଗ ଭଲ ଅଛୁଟି।
ହଁ ସାଙ୍ଗ।
ଆଉ କଣ ଚାଲିଛି?
ଚାଲିଛି ଘର କାମ ଚାଲିଛି ବଇଚି ଆଉ ଲୋକ କାମ କରୁଚନ୍ତି ଆଉ।
କାମ ତ ଆମର ବି ଚାଲିଚି କାମ ରହି ଯାଉଛି ଆଉ କଲ୍ ବି କରିନି କେତେ ଦିନି ହେଲା।
ନାଇଁ ବା ମୁଁ ସେଇଆ ଭାବୁଛି ସାଙ୍ଗଟା କାଇଁ ମୋର କଲ୍ କରୁନି ଏତେଦିନ୍ ହେଲା କୁଆଡ଼େ ଗଲା।
ହୁଁ।
ଆଉ କହିଥିଲି କଲ୍ କରିବା ପାଇଁ ସିଏ ଜମା ଫୋନ୍ ଫାନ୍ ନାହିଁ ଭୁଲିଗଲା ବୋଲି ଭାବିଥିଲେ ଏଇଠି ତମେ ସାଙ୍ଗେ ସାଙ୍ଗେ ଏଠି ଭାବୁ
ଆରେ ନା ନା ନାଇଁ ଭୁଲିଯିବି କେମିତି ଘର କାମରେ ଚାଲିଛି ଏକୁଟିଆ ମଣିଷ।
ହଁ ମୁଁ ପରା ସେଇଆ।
ଏକୁଟିଆ ମଣିଷ କାମ ରହିଯାଉଛି ଆଉ।
ଆଉ ମୋ ଅବସ୍ତା ରେ ଭାଇ ସେୟାରେ ମୁଁ ବି ସେମିତି କାମ ବ୍ୟସ୍ତରେ ଆଉ କୁଆଡ଼େ ନା ବାହାରକୁ ନା ଘରକୁ ନା କୁଆଡ଼େ ମୁଁ କୁଆଡ଼େ କିଛି ହେଇପାରୁନି।
ହଁ। ବହୁତ୍ ଲାଗିଲାଣି ଘର କାମ ଏକୁଟିଆ ମଣିଷ ପାରି ହଉନି ଲାଗିଲାଣି।
ମତେ ବି ସେ ମତେ ବି ଭାରି ମାନେ ବିରକ୍ତି ଲାଗିଲାଣି ଘରେ ବସି ବସି ଖାଲି ଘର ର ଏଇଟା ଆଣେ ସେଇଟା ଆଣେ ବଜାର କୁ ଯାଆ ବଜାରରେ କିଣି ଇଏ କରେ ସିଏ କରେ। ବହୁତ୍ କଥା ଘରେ କହୁଛନ୍ତି।
ହେଇଗଲେଣି।
ଆ ବାହାରକୁ ଯିବାକୁ ଇଚ୍ଛା ହଉଛି।
ଚାଲୁନ କୁଆଡ଼େ ପଲେଇବା ବାହାର ଆଡେ।
ଯିବା ଓଡ଼ିଶା ଭିତରେ ନୁହେଁ ଓଡ଼ିଶା ବାହାର କୁ କୁଆଡ଼େ ଯିବା।
ଓଡ଼ିଶା ନାଇଁ ମୁଁ ଭାବୁଛି ଏଥର ପ୍ଲାନ୍ ଟା ପକେଇବା ଆଉଟ୍ ଅଫ୍।
ହଁ ମୋ ସହିତ ଓଡ଼ିଶା ଓଡ଼ିଶାରେ କାଶ୍ମୀର ଫାଶ୍ମୀର ଗଲେ ବଢ଼ିଆ ହୁଅନ୍ତା।
ହଁ କାଶ୍ମୀର ନହେଲେ କେଦାରନାଥ, ବଦ୍ରିନାଥ।
ହଁ ସେଇଟା ହଁ ହଁ ମୁଁ ସେ କହୁଛି ସେଇ ଜାଗାଟା ଓଡ଼ିଶା ଭିତରେ ତ ଆମେ ଯେତେଳେ ନାଇଁ ସେତେଳେ ସେ ଜାଗା ଯାଇକି ବୁଲିଯିବା।
ଓଡ଼ିଶା ଭିତରେ ଆମେ କେତେବେଳେ ମଧ୍ୟ ଛୋଟ ମୋଟ ପ୍ଲାନ୍ କଲେ ହେଇଯିବ ଆଉ ଓଡ଼ିଶା ବାହାରୁ ଯିବା ମଧ୍ୟ ସାରିଯିବା ହୀରାକୁଦ ଡ୍ୟାମ୍
ହଁ ସେଇଆ କହୁଛି ବା ଓଡ଼ିଶା ବାହାରେ ଯା ଦେଖିବାଟା ହଉଛି ମେନ୍ କାମ। ଓଡ଼ିଶା ଭିତରେ ତ ଯେତେବେଳେ ନାଇଁ ସେତେବେଳେ ଦେଖିଦବ।
ହଁ।
ମେନେ ହେଲା ଓଡ଼ିଶା ବାହାରେ କେବେ ହଁ ହଁ। କେବେ କଣ ଯିବା କହୁନ ଆଉ କେତେ ଘରେ ବସିବା ମୋତେ ଆଉ ଭଲ ଲାଗୁନି ଏଠି ଘରେ ବସିବାକୁ।
ଘରୁ ଯିବା ଯେ ଫାଷ୍ଟ୍ ପ୍ରଥମ କଥା ହେଲା ତ ସାଙ୍ଗ ମାନଙ୍କୁ ପଚାର ପାସପୋର୍ଟ ଆପ୍ଲାଏ କରିଛ କି ନାଇଁ ଭିଜା ଅଛି କି ନାଇଁ?
ଓଡ଼ିଶା ବାହାରକୁ ଭିଜା ପାସପୋର୍ଟ ଦରକାର କି?
ଆରେ ଓଡ଼ିଶା ବାହାରକୁ ନଗଲେ କା ଯଦି କୁଆଡ଼େ ଫ୍ଲାଇଟ୍ ରେ ଯିବା। ଫ୍ଲାଇଟ୍ ଗଲେ ଦରକାର ପଡ଼ିବ ନା।
ହଁ ଫ୍ଲାଇଟ୍ ରେ ଦରକାର ପଡ଼ିବ ଯେ ଆମେ କାଇଁ ଫ୍ଲାଇଟ୍ ରେ ଯିବାକି ଆମେ ଏଥିରେ ଯିବା। ଉଁ ବୋଲର ମୋର ସାଙ୍ଗଟା ର ସାଙ୍ଗଟା ର ବୋ ଗୋଟେ ଅଛି। ସାଙ୍ଗଟା ର ଅଛି ଗୋଟେ କାର ଅ ମାନେ ଛଅ ଜଣ ବସିଲା ଭଳିଆ ଏଥିରେ।
ଛଅ ଜଣରେ ଏତେ ଦୂର ଆମେ କେଦାରନାଥ, ବଦ୍ରିନାଥ ଏତେ ଦୂର ଛହଶହ କିଲୋମିଟର ସାଙ୍ଗ ଚଲେଇ ପାରିବନି କି ନାଇଁ।
ନାଇଁ ନାଇଁ ସେ ଆମକୁ ମତେ ବି ଚଲେଇଆଇଛି ନା ଆଉ ଗୋଟେ ସାଙ୍ଗଟା ତାକୁ ଆଇଛି ଯାହା ଗାଡ଼ି ତାକୁ ବି ଆଇଛି ତିନି ଜଣ। ସିପ୍ଟି ବାଇ ସିପ୍ଟି ଚଲେଇବେ ଆଉ ଚାରି ପାଞ୍ଚ ଘଣ୍ଟା ହେଲା ଜଣେ ଜଣେ ଚଲେଇବେ ଆଉ।
ହଁ ସେମିତି ହେଲେ ଚଳିବ।
ହଁ ଆମେ ବି ହିସାବ କରୁଥିଲୁ ତେଲ ଜଣକା ପାଞ୍ଚ ଛଅ ହଜାର ଲେଖା ପଡିବ। ଡିଜେଲ ଟୋ ଟୋ ଆଉ ଖାଇବା ଫାଇବା ଯାହା ହାତରୁ ଟୋଟାଲ କାଉଣ୍ଟୁ କଲେ ଦଶ ବାର ହଜାର ଖର୍ଚ୍ଚ ହବ ଜଣକା ଜଣକା।
ହଁ।
ଆଉ ସେଇ ଅନୁସାରେ ଦେଖିକି ଯଦି ଆଣିପାରିବ ଆସିପାରିବ। ଯଦି କହିବ ତାହେଲେ ମିଶିକି କଥା ହେଇକି ଯିବା ଆଉ।
ନାଇ ଆଉ ଆସିପାରିବନି ଆସିବା ତ ଆଉ ବୁଲିବା କେତେ ଦିନ ହେଲା ଘରେ ବିଜାରିଆ ଲାଗିଲାଣି।
ହଁ ଓ ହଁ ଓଡିଶା ଭିତରେ ମୋତେ ବୁଲିବାକୁ ଭଲ ଲାଗିବନି ଓଡିଶା ବାହାରକୁ ଟିକେ ବୁଲିବାକୁ ଯିବା।
ବାହାରକୁ ହିଁ ଯିବା ପ୍ଲେସ ଟା କହୁନ କୁଆଡେ କୁୁଆଡେ ଯିବା କୋଉ ଜାଗା
ସେଇ ବା ବଦ୍ରି ବଦ୍ରିନାଥ କେଦାରନାଥ ଆଉ ଇଏ।
ତାରି ଧାମ ବୁଲି ପଳେଇ ଆସିବାକି?
ନାଇଁ ନାଇ କାଶ୍ମିରୀ ଟିକେ ଯିବା ମୋର କାଶ୍ମିରୀ ଯିବା ଭାରି ଇଛା।
ଆ ହଉ ତ ଆମର ଏଇ ଏପଟେ ଗଲା ବେଳେ। ଆମର ସେଇଟା କଣ କେଦାରନାଥ ଗଲାବେଳେ କାଶ୍ମୀର ସେଇଟା ବୁଲି ଦେଇକି ପଳେଇ ଆସିବା।
ହଁ ହେଟା ଯିବା ଏଇ ତିନିଟା ଜାଗା ବୁଲିକି ଆସିବା।
ହଁ କନ୍ୟାକୁମାରୀ କେଦାରନାଥ ବଦ୍ରିନାଥ ସବୁ ବୁଲେଇ ଆସେ ଏଥର।
ବଦ୍ରିନାଥ କେଦାରନାଥ ଆଉ କାଶ୍ମୀର।
ହଁ ଏଥର ଗୋଟେ କାମ କର ପନ୍ଦର କୋଡିଏ ଦିନର ଟ୍ରିପ୍ ଟିକେ ପକ।
ହଁ ଭାଇ ଆ ସିଏ ବି ପନ୍ଦର କୋଡିଏ ଦିନ ଭଳିଆ କି ଦଶ ବାର ଦିନ ଭଳିଆ ହବ ଯେମିତି ହେଲେ ଯିବାକୁ ତିନି ଚାରି ଦିନି ଲାଗଯିବ।
ହଁ ଯିବାକୁ ତିନି ଆସିବାକୁ ତିନି ଚାରି ଯିବା ଆସିବାରେ ତାଡ଼େ ପକ।
ହୁଁ ଯିବାକୁ ତିନି ଆସିବାକୁ ତିନି ଆଉ କଣ ଆମକୁ ପୁରା କଣ୍ଟିନିଅସ ଗାଡି ଚଲେଇବାକି ଯାହାଲେ ବି ପୁଣି ଦି ତିନି ଘଣ୍ଟା ଥରେ ଲାଖେ ରହିବାକୁ ପଡିବ ଗୋଟେ ଗୋଟେ ଜାଗାରେ।
ହଁ ଆ ନହେଲେ ଗାଡି ଗାଡି ଇଞ୍ଜିିନ ଖରାପ ହେଇଯିବ ନନଷ୍ଟପ ଆସିଲେ।
ହଁବା ନନଷ୍ଟପ୍ ଆସିବା ବି ଗାଡି ଖରାପ ହବ। ତାଙ୍କୁ ବି ଟିକେ ରେଷ୍ଟ ଦରକାର ଚାରି ପାଞ୍ଚ ଘଣ୍ଟାକୁ ଥରେ ଲେଖା। ପାଣି ଫାଣି ଟିକେ ଦିଆହବ ତାପରେ ପୁଣି ସମସ୍ତଙ୍କର ପୁଣି କିଏ ପା ପାସ୍ ବସିବ କି କିଏ ପାଣି ଟିକେ ପିଇବ। ହଁ କି କଣ କରିବ ଏଇସବୁ ଜିନିଷକୁ ନେଇକି ବାଟ ଯାକ ରହିି ରହି ଆସିବା ନା ଆଉ କଣ। ଏକାଥରେ ଗାଡି ଚଲେଇବାକି। ଏମିତି ହେଇକି ତିନି ଦିନି ଲେଖା ଧର ଧର ଯିବାକୁ ତିନି ଦିନି ଆସିବାକୁ ତିନି ଦିନି।
ତ ମୁଁ ତ କହୁଛି ସେଇଟା ସପ୍ତାହ ଟେ ପକେଇ ଦିଅ ଜିବା ଆସିବାକୁ।
ହଁ ତାପରେ ଆ ରହିଲା ମପୁରଲା। ହଁ ବୁଲାବୁଲି ପାଇଁ ପେଇଦ ସେ ସପ୍ତାହ ଦ ଦେଢ ସପ୍ତାହ ଦି ସପ୍ହେ ଭଳିଆ।
ହଁ।
ନେ ତିନଟା ବଡ ଯା ବୁଲିବ ନା କଣଛୋଟ ଛଟ ଜାଗା କି?
ହଁ।
ରଜ ବୁଲିବା ସେଠି ପୁଣି ଲଜ ଫ ଦେଖ କି ରହିବା ଖାଇବା ପିଇବା ଟଙ୍କା ପନ୍ଦର ହଜାର ଟଙ୍କା ଧରିଥାଏ ସମସ୍ତେ।
ଖାଇବା ପିଇବା ଯେ ମୁଁ କଣ ହଉଛି ଏପଟୁ ଗଲା ବେଳକୁ
ହଁ।
ବୁଝି ହେଲା ଏପଟ ଗଲା ବେଳକୁ କଣ ଟିକେ ଧରିଦବା ଅଛି ଆମର ଗୋଟେ ଦାଦା ପୁଅ ଗୋଟେ ଯାଇଥିଲା ସେପଟେ ବି ବୁଲିିବାକୁ କେଦାରନାଥ ବୌଦ୍ରିନାଥ ଆଡେ
କି କିଏ ଯାଇଥିଲା?
କକା ପୁଅ କକା ପୁଅ କକା ଗୋଟେ ପଡିଯାଇଥିଲା।
ହଁ ହଁ
ସାଙ୍ଗମାନଙ୍କ ସହିତ।
ହୁଁ।
କହୁଥିଲା କଣ ଖାଇବାକୁ ସେତେ ଭଲ ନାହିଁ ମାତ୍ର ବୁଲା ବୁଲି ଜାଗା ଭଲ ଅଛି ଲ ଜ ଫଜ ସବୁ ମିଳୁଚି।
ହୁଁ।
ସବୁ ବଢିଆ ମାତ୍ର ଆମ ଓଡିଶା ଖାଦ୍ୟ ଟିକେ ମାଡ ହେଇଯାଉଛି।
ହଁ ଆମ ବାହାର ଲୋକଙ୍କୁ ଆ ଚଳିଯିବ କାରଣ ସେମାନେ ବାହାର ଖାଇବା ଖାଉଚନ୍ତି ନା।
ହଁ।
ତାଙ୍କୁ ଚଳିଯିବ ଆମେ ତ ସେସବୁ ଜିନିଷ ଖାଉନେ ଆମକୁ ଆମ ଖାଇଆ ଟିକେ ଦରକାର। ଆଉ ଆମେ ଏଥିରୁ ଓଡିଶାରୁ ଗଲେ ତ ଆମକୁ ଟିକେ ଅସୁବିଧା ହବ ଯେମିତି ହେଲେ ଅ ସୁବିଧା ହବ।
ହଁ।
ସବୁ ଜାଗାରେ ଆଡଜଷ୍ଟ କରିବା ପାଇଁ ଟାଇମ ଦର ମାନେ ସମୟ ଟିକେ ଦରକାର ଆ ସମସ୍ତେ ସବୁ ଜାଗାରେ ରହିପାରିବେ ନା କଣ?
ହଁ ହଁ।
ସେମାନେ ସେପଟ ଲୋକ ଏନା ଏପଟକୁ ଆସିଲେ କଣ ସେମାନେ ଆମ ଓଡିଶା ଖାଇବା ଖାଇପାରିବେ ଖାଇପାରେନି।
ନାଁ ନା।
ତାଙ୍କୁ ଭଲ ଲାଗିବନି କାରଁନା ଆଉ ସେତି ଆମେ ସେପଟକୁ ଗଲେ ତାଙ୍କ ଖାଇ କମକୁ ଭଲ ଲାଗିବ।
ନା ନା ନା ନା।
ସେଇଟା ତ କଥା।
ସେଇପଟେ ପୁଣି ଭାତ ସହ ଉପମା ତରକାରୀ ପୁରୀ ଏ ପ ଏଯାଏ ସବୁ ଦଉଚନ୍ତି। ଖରା ବେଳେ ଲଡ ଯାକରା ଆଉ ରା ତିରେ ଡିନର ଥାଉଚି ନାନ ଥାଉଚି ରୁଟି ଥାଉଚି ଆମ ଓଡିଶା ଖାଦ୍ୟ ଟିକେ ଥାଉଚି।
ହୁଁ।
କିନ୍ତୁ ଉପରଓଳି ଖାଇବା ଟିକେ ବିଜାରିଆ ହଉଚି।
ହଁ ହଉ ଛାଡା ଆମେ ଯେତିକିହବ ହେତିକି ଖାଇବା ଖାଇବା ପାଇଁ ଏତେ ଗୁରୁତ୍ବ ଦିଅନି। ମେନ ଆମ ତା ଲକ୍ଷ୍ୟ ହେଲା ବୁଲାବୁଲି କେମିତି ଭଲରେ କରିବା ଠାକୁରଙ୍କୁ କେମିତି ଭଲରେ ଦର୍ଶନ କରିକି ଆସିବା।
ହଁ।
ପୁଣି ମନ୍ଦିର ଭିତରେ ପୁଣି ଖର୍ଚ୍ଚ ବାର୍ଚ୍ଚ ନହିଁ କି? ଠାକୁରଙ୍କ ପାଇଁ ଭୋଗ ଭୋ ଗ ନବ ସେଠି କୋଉ ଯଦି କିଏ କୋଉ ପୁରୋହିତ ଫୁରୋହିଦ ଦେଖା ହେଲେ ତାଙ୍କୁ ପଇସା ପତ୍ର ଦବ ସିଏ ମନ୍ଦିର ଭିତରେ ବି ଢେର ଖର୍ଚ୍ଚ ହେଇଯିବ।
ଓ ମନ୍ଦିର ଯାଇଚ ବେଇଲେ ଖର୍ଚ୍ଚ ତ ହବ ଖ
ହୁଁ ଖର୍ଚ୍ଚ ଆଉ ପଇସା କ ଆଉ କନଜୁସ କଲେ ହବନି ବୁଲିବାକୁ ଯାଇଚ ମାନେ ଖର୍ଚ୍ଚ କରିବ।
କଣ କରିବ ସେଇ ପଇସା? ମଲା ବେଳେ କଣ ଧରିକି ଜିଅ ନା କଣ ସେଇ ତ ଏଇତ ଆସିଚେ ଆମେ କମଉଚେ ଆମେ ଉଡେଇବା ଗଲା।
ହଁ ପଇସା ତ କମଉଚ ଉଡେଇବ କାହାକୁ ମାଗି ତ ମାଗିକି ଆଣୁଚ କି ନିଜ ପଇସା ନିଜେ ଉଡେଇନି ଆଉ କିଏ ଉଡେଇବ ବା। ଏଇନା ଜୀବନ ଟା ଏଇନା ହଁ।
ଆମେ ଆମ ପାଇଁ କଷ୍ଟ କରୁଚେ ନା ଆଉ ସେ ପଇସା ଖର୍ଚ୍ଚ କରିବନି ଟିକେ ଉପଭୋଗ କରିବନି ଆଉ କଣ କରିବ?
ହଁ ସେଇଟା ବି ଠିକ ଜୀବନଟା ଏଇନା ଅଛି ଆଉଟିକେକୁ ନଥିବ କଣ ଗ୍ୟାରେଣ୍ଟି।
ଆଉ।
ସେଠୁ ମଲାଳୁ ସେଠୁ ଗୋଟେ ମନରେ ଗୋଟେ କୁନ୍ଥା ରହିଯିବ କି ମୋ ଜୀବନଟାକୁ ମୁଁ ଇଏ କରିପାରିଲିନି ଏନଜୟ କରିପାରିଲିନି।
ଆଉ।
ଭୂତ ହେଇକି ବୁଲିବ ଲାଷ୍ଟକୁ ଆଉ।
ଜୀବନ କଣ ସବୁବେଳେ ମିଳୁଚି ଗୋଟେ ଥର ମିଳିଚି ତାକୁ ଭଲକି ଏନଜୟ କରିବା ନା।
ଯା ହେଲେବି ହଁ ପଇସା କଣ ପଇସା କିଛି ମ୍ୟାଟର ନାହିଁ।
ହଁ ସମ୍ପର୍କ ଟା ଭଲ ଥାଉ।
ହଁ ସମ୍ପର୍କ ଭଲ କଥା ହଉ ଆମ ଯୋଉ ଜାଗା ହଉଛିି ବା ସେ ଜାଗାର ମାନ ସୁ ସବୁ ସ୍ମୃତି ସବୁ ଭଲ ରହିବା ଦରକାର। ସେଇ ସବୁ ଜିନିଷ ଦରକାର ଆଉ ପଇସାରେ କଣ ଅଛି ପଇସା ଆଜି ନାହିଁ କାଲି ଆସିବ।
ଆଉ। ଆରେ ଆମର ଏଇ ଫେନଟା କଡ କଡ କଡ କଡ ହଉଚି କଣ ତିନି ଚାରି ଦିନ ହେଲାନେ।
ତାଙ୍କୁ କାମ କରିଦଉନ।
ମୁଁ ବି ସେୟା ଭାବୁଚି କଣ କେପାସିଟର ଏବେ ମଝିରେ ପକେଇଥିଲି ମୁଳେ ଦୁଇ ମାସ ତିନି ମାସ ହେଲାଣି।
ତାର ବେରିଂ ଯୋଉ ବଲ୍ ବେରିଙ୍ଗ ତାର ନାହିଁ କି?
ହ ଅ।
ସେଇଥିରେ ଯଦି ମଇଳା ଜମ ଜାମ୍ ହେଇଯାଇଥିବ ତାହେଲେ ଏମିତି ହଉଥିବ କଡ କଡ ସାଉଣ୍ଡ ହଉଥିବ ମଇଳା ଜମା ହେଇ
ମୁଁ କଉଛି ବୁଲୁଥିଲା ଭଲ ବୁଲୁଥିଲା କଣ ହେଇଗଲା ସେ ହେଲୋ ଏବେ ବୁଲୁଛି ମାତ୍ର କଣ କର କର କର କର ସାଉଣ୍ଡ ହଉଛି ସ୍ପିଡ ବୁଲିଲେ କର କର ସାଉଣ୍ଡ ହଉଛି।
ଓହୋ ନାଇଁ ସିଏ ସେମିତି ହଉଥିବ ଯଦି ସେଥିପାଇଁ ହଉଥିବ ମାନେ ଯୋଉ ବଲ ବେରିଙ୍ଗରା ମଇଳା ଜମା ହେଇଯାଇଥିବ ତାକୁ ଖୋଲିକି ନିଜେ ବି ଚାହିଁଲେ ସଫା କରିଦବ ତେଲ ମାରିକି ବ୍ରସ ମାରିଦବ ସଫା ହେଇଯିବ ବଲ୍ ବେରିଙ୍ଗଟା।
ହେଲେ ଦେଖିବା ବଲ ବେରିଙ୍ଗରା ସଫା କରିବା ଆଜି ସନ୍ଧ୍ୟା ବେଳେ ଆଉ।
ତାର ଯୋଉ ଉପର ପାର୍ଟଟା ଅଛି ତାକୁ ଗୋଟେ ସ୍କ୍ରୁ ମାଧ୍ୟମରେ ଖୋଲିଦବ ହେଲା।
ହଁ।
ସ୍କୃ ମଧ୍ୟରେ ଖୋଲିକି ଗୋଟେ ଯୋଉ ବ୍ରସ ରେ ତେଲ ମାରିଦବ।
ହୁଁ।
ବ୍ରସରେ ତେଲ ମାରିକି ଘଷି ଘସିମାଜି କରିଦବ। କ୍ଲିନ କରିଦବ ପୁରା ସଫା କରିଦବ ଅଛି ଜାଗା ଟାକୁ ସଫା କରିକି ଆଉ ଟିକେ ତମ ଏଇ ଯୋଉ ଘରେ ଯୋଉ ଗାଡି ଗ୍ରୀସ ଗ୍ରୀସ୍ ଜାଣିଛ ନା ଗ୍ରୀସ୍
ହଁ ଗ୍ରୀଷ ଅଛି ବା।
ହଁ ସେଇ ଗ୍ରୀସ୍ ଟିକେ ଚା ସେ ବେରିଙ୍ଗରେ ଟିକେ ଚାରିପଟେ ଟିକେ ଟିକେ ଅ୍ପ ଅଳ୍ପ ହାଲକା ହାଲକା ଦେଇଦବ। ମାନେ ମାନେ ହେଲା ଭଳିଆ ପାଇଲା ଭଳିଆ ଦେଇକି ପୁଣି ହଁ ଦେଇକି ତାପରେ ଫୁଣି ତା ଉପରେ ନଟ ବୋଲ୍ଡ଼ ସବୁ ଟାଇଟ ମାରି ଦେଇକି ଫୁଣି ଲଗେଇଦବ ଠିକ ଠାକ ହେଇଯିବ ପୁରା। କିଛି ଦୋକାନକୁ ଜିବା ଦରକାର ନାହିଁ ଅଯଥାରେ ଦୋକାନକୁ ଯିବ ସେ ସେଠି ସିଏ ଦିଦିନ ତିନି ଦିନ ପକେଇବ। ତମେ ପଚାଶ ଥର କହୁଥବ ଭାଇ ହେଲା ହେଲାନି ସିଏ କହୁଥିବ ହଁ ଭାଇ କରିଦେବି କରିଦେବି ବହୁତ ପାଲା ଦଉ କ
ନା ସେଇ ଦୋକାନୀ ମାନେ ତ ତାଙ୍କର ସେଇଟା କହିବେ ତାଙ୍କର ବେପାର ସେଇଟା କହିବେନି କେମିତି।
ସିଏ ଦିଦିନି ତିନି ଦିନି ପକେଇକି କଉ ଦିନ କରିକି ଦେବେ ସେ ଫ୍ୟାନ୍ ହେତେବେଳକୁ ଖତ ହେଇ ଯାଇଥିବ।
ନା ସେମିତି ଆଉ ତମେ କହିଲା ବଳି ସନ୍ଧ୍ୟା ବେଳେ ଆଜି ଖୋଲିକି ଟିକେ ଦେଖିଦବା।
ହଁ ମୁଁ ସେଟା କହୁଛି ଅଁ ନିଜେ ଅଧଘଣ୍ଟା ଟାଇମ ଦବ ଫ୍ୟାନ୍ ପୁରା ସଜ ହେଇକି ରେଡି ହବ।
ହୁଁ।
ଆଉ ଦୋକାନକୁ ନେଇକି ଯଆ ସେ ପକେଇକି ସେମତି ବସିବ ତମେ ସେମିତି ବଇଥିବ ଘରେ ଗରମରେ।
ଦୋକାନକୁ ମୁଁ ଭାବୁଛି ଏଇଟା ଫେନଟା ଏବେ ଉପର କମରେ ଲଗଇଲେ ଲାଗ ଲେ ଫେନଟା କାଢିଦେ ଏଠି ବେଡରୁମରେ ଏସିଟା ଲଗେଇଦେ।
ହଁ ଜଦି ବଜେଟ୍ ଅଛି ଏସିି ଲଗା କିଛି ଅସୁବିଧା ନାହିଁ।
ହଁ ଏଇ ଫେନ୍ ରେ କଡ କଡ ହବ କିଏ କଣ ଶାନ୍ତି ରାତିରେ ଦିନରେ ଖଷ୍ଟ ପଡି ରାତିରେ ଆସି ସାନ୍ତିରେ ଖାଇ ଶୋଇଗଲାବେଳକୁ ହବନି
ହୁଁ ଆଜିିକାଲି ତ ସମତେ ଏସି ଲଗେଇଲେଣି ଆଉ ତମେ କାଇଁ ଆଉ ଛାଡିବ।
ହଁ ନାଇଁ ସେମିତିଆ ଏସି ଗୋଟେ ନଲଗେଇଲେ ହବନି।
କଣ କହିଲ?
ଏସିି ଗୋଟେ ନ ଲଗେଇଲେ ହବନି।
ଘର ମୁଁ ବି ସେଇଟା କହୁଚି।
ମୁଁ ଭାବୁଛି ଏସିି ଗୋଟେ ଘର ପାଇଁ କଣ କଣ ଟିକେ ସାମାନ ଆଣିବାର ଅଛି।
ହଁ ଆଜିକାଲି ତ ସମସ୍ତେ ଏ ସି ଲଗେଇଲେଣି ତମେ ଟିକେ ଏ ସି ତମେ ଏ ସି ଟେ ଲଗେଇ ଦିଅ ତମେ କାଇଁ ଛାଡିବ।
ହ ଯୁଗ ସହିତ ପାଦ ମିଶେଇକି ଚାଲିବାର ଅଛି ନା ଆଉ।
ହଁ ଯୁଗ ଯେମତି ଯାଉଚି ତା ସହ ଚାଲ।
ଆ
ଯୁଗ ଆଗୁଆ ଥିବ ତମେ ପଛୁଆ ଥିବ।
ସେଇ ସେଇ ସେମିତି କଁ ଭଲ ଲାଗିବ।
ନା ଯେମିତି ସମୁ ସବୁ ଲୋକ ଯେମତି ହଉ ଚଳୁଛନ୍ତି ସେମିତି ଚଳିବାକୁ ପଡିବ।
ଘର ପାଇଁ ମଧ୍ୟ ଫ୍ରିଜ ଗୋଟେ ଆଣିଆର ଅଛି, ସେ ଫ୍ରିଜଟା ସେ କାମ ଦଉନି ଆ ତାର କମ୍ପ୍ରେସରଟା ଖରାପ ହେଇଯାଇଚି ଫ୍ରିଜର।
ହୁଁ।
ଘର ଫ୍ରିଜର କମ୍ପ୍ରେସରଟା ଖରାପ ହେଇଚି, ଭାବୁଚି ଫ୍ରିଜ୍ ଗୋଟେ, ଏ ସି ଗୋଟେ ଆଣି ଦେଇଦେବି।
ହଁ ଏକାଥରକେ ଆଣିବ ଯଦି ଭଲ ଡିସକାଉଣ୍ଟ ବି ତମକୁ ମିଳିଯିବ, ଅଫର୍ ଅ ଫର୍ ବି ରହୁଚି ଫ୍ରି, ମାନେ ଯଦି ଏକା ସାଙ୍ଗରେ ଯୋଉଁଟା ଆଣିବ ତା ସହିତ ପୁଣି ଫ୍ରି ଜିନିଷ ବି ତମକୁ ଯେମତି ହେଲା ଗ୍ରାଇଣ୍ଡର ଫ୍ରାଇଣ୍ଡର କି ଇଣ୍ଡେକ୍ସନ ଫିଣ୍ଡେକ୍ସନ ବି ଫ୍ରି ମିଳିଯିବ।
ଏବେ ତ ଯେମିତି ହେଲେ ଘର ପାଇଁ ଏବେ ୱାରିଂ ଚାଲିବ ଘରର। ଘର ୱାରିଂ ପାଇଁ ସରଞ୍ଜାମ ହେଲେ ଦୋକାନ ଇଲେକ୍ଟ୍ରୋନିକ ଦୋକାନ ଯିବି।
ହୁଁ।
ଗୋଟେ ଥର ଉପର ଘର ତଳ ପାଇଁ ଏ ସିି ଗୋଟେ, କୁଲର ଗୋଟେ ଏ। ଏ ସିି ଗୋଟେ ଫ୍ରିଜ ଗୋଟେ ଆଉ ଏଲ ଇ ଡି ଟି ଭି ଗୋ ଗୋଟେ ଆଣି ଦେଇଥିବି।
ହଁ ହଁ।
ମୋର ମୋବାଇଲଟା ବି ପୁରା ପ୍ରାୟ ପ୍ରାୟ ଭାଙ୍ଗି ଗଲାଣି। ଘର କାମ ଚାଲିଲା ବେଳେ। ଆଉ ତ କାମ ଭଲ ସେ କରୁନୁ, ଭାବୁଚି ଗୋଟେ ମୋବାଇଲଟେ ସବୁଯାକ ନୂଆ ଆଣିଦେବି ଆଉ, ନୂଆ